ହଁ ହାଲୋ। ହାଲୋ ହାଲୋ ଶୁଭୁଚି
ଆ
ମତେ ହଁ ମତେ ଶୁଭୁନଥିଲା, ହାଲୋ ହାଲୋ
ହାଲୋ
ହଁ ମତେ ଟିକେ ଆପଣଙ୍କ କଥା ଶୁବୁନି।
ମତେ ଶୁଣା ଯାଉଛି, ହଁ ହାଲୋ
ହଁ ହଁ ମତେ ଏଲେ ଶୁଭିଲା।
କୁହନ୍ତୁ।
ହୁଁ କୋଉଠୁ କହୁଛ?
ନୟାଗଡ଼ରୁୁ କହୁଥିଲି।
ଆଚ୍ଛା! ହଁ ମୁଁ କଟକରୁ। ଆଉ ସବୁ ଭଲ। ହ୍ୟାଲୋ। ହ୍ୟାଲୋ। ଆଉ ସକାଳ କଣ ଖିଆ ପିଆ ହେଲାଣି? କିଛି ଶୁଭୁନିରେ ଟିକେ କୋଉଠି ଗୋଟେ ପାଖକୁ ପଳେଇ ଆସିଲ
ଆଜ୍ଞା
ହ୍ୟାଲୋ ହଁ ଶୁଭିଲା।
ଭଲଲେ ଆଜ୍ଞା ହଁ ହଁ। ଆଉ।
ଆଉ କୋଉଠୁ ମାନେ କଣ ସକାଳେ କଣ ଖିଆ ହେଲା।
ରୁଟି କି ସିମେଇ ଖାଇଥିଲି।
ବଢିଆ। ଆଉ କଣ କୁଆଡେ ବୁଲାବୁଲି କରିବାକୁ ଯାଇଚ ନା ଯାଇନ?
ହଉ ସେ କୁଆଡେ ଯାଇନି। ଝିଅ ଛୋଟ ଅଛି ତ କୁଆଡେ ଯାଇନି ଆଉ।
ହଁ-ହଁ-ହଁ-ହଁ।
ଆଜ୍ଞା।
ଆଉ ଝିଅ ଟିକେ ବଡ ହେଲେ ଯିବ ଆଉ ନା। ହଁ। ମୁଁ ଏଇ ପରିବା ପତ୍ର କଟାକଟି ଚାଲଛି ଆଉ।
ଆଜ୍ଞା, ଆପଣ କୁଆଡେ ଯାଇଥିଲେ?
ନାଇଁ ମୁଁ ତ ଯାଇଥିଲି ଆମେ ଆର ବର୍ଷ ଯାଇଥିଲୁ ସେଇ ନୟାଗଡ। ଅ ଯୋଉ ରାମ ମନ୍ଦିର ଯାଇଥିଲୁ ଫତେଗଡ ଆଉ ସି ବ୍ରିଚ୍ ଏମିତି ସବୁ ବୁଲି ବାଲିକି ଆସଥିଲୁ। ତାପରେ ମଝିରେ ଥରେ ପ୍ଲାନିଂ ହେଇଥିଲା କ ପୁରୀ ଯାଇଥିଲୁ ବୁଲିଆ ପାଇଁ। ପୁରୀରୁ କାଳିଆ ଦର୍ଶନ କରିକି ଆସିଲୁ ଘ ହଠାତ କଣ ପ୍ରୋଗ୍ରାମ ହେଲା ହଠାତ ଆ ମାନେ ଏମତି ରାତିରେ ଶୋଇଛୁ ଇଏ ମତେ କହିଲେ ଯିବ ପୁରୀ ସିଏ ତାଙ୍କର ନିଜେ ନିଜେ ବାହିରିଲେ ମୁଁ ମୋ ବସ ରେ ଯିବି, ମୋ ବସରେ ପୁରୀ ଯିବି, ମୋ ବସରେ ମୁଁ କହିଲି ହେ ତମେ ଯାଅନି, ଏକା ଯାଅନି। ତାପରେ ପୁଣି ସେଠୁ କଲେ ଆଉ ତାହେଲେ ଯିବ ଯଦି ବାହାର। ସେଠୁ ଝିଅର ବି ସେ ସମୟରେ ତାର କ୍ଲାସ ଫ୍ଲାସ ଚାଲଥିଲା। ସାଉଠୁ ଇଏ କହିଲେ ଯିବ ଯଦି ସାଙ୍ଗେ ସାଙ୍ଗେ ବାହାର ନା ଯିବ ଯଦି ଯିବୁ କି? ମୁଁ କହିଲି ହଁ ଏମିତି ଅଁ ମୁଁ ଭାବଲି ରାତି ନଅଟା ବେଳେ ସେଠୁ ତାପରେ ଝିଅ କହିଲା ମୁଁ ମ ଝିଅକୁ କହିଲି ମୁଁ କହିଲି ମାମା ଆଉ ଯିବୁ କି? ଏ ନା ନା ମୁଁ ଯିବିନି ଏନା ମୋର ବହୁତୁ ମ ଏକ୍ସାମ ଅଛି, ଇଏ ଅଛି, ମୁଁ ଯିବିନି ସିଏ ମନା କଲା। ତାପରେ ହଁ। ତାପରେ ତାପରେ ମୁଁ କହିଲି ହଉ ତାହାଲେ ତୁମେ ମୁଁ ଯିବା ଆଉ ସେ ସେଉଠୁ ତାପରେ ଇ ତାଙ୍କର ଗାଡି ବାଲାକୁ ଫୋନ କଲେ ଆଉ ଯିବା ଆମେ ଆ ତମେ ନା ଆଉ ହଠାତ୍ କିନା ଫୋନ କ ଲାରୁ ସିଏ ରେଡ଼ି। କଲେ ଆପଣ କାଲି ମାନେ ସି ଆମେ କିଛି ପଇସା ପତର କଥା ବୁଝୁ ନ ବୁଝୁ, ସିଏ କିହିଲେ ଆପଣ କାଲି ରାତିି ତିନଟା ବେଳେ ଏମତି ରେଡି ହେଇ ଇଏ ଏମିତି ହେଇଯିବ ସେମତି ହେଇଯିବ ଏମି ସବୁ କହୁ କହୁ କା ଭିତରେ ଝିଅ ବୋହୁ କହିଲା ଗାଡି ଯଦି ଉଁ ଯିବ ତୁମେ ଦି ଜଣ ଏକାବେଳେ ଯିବ, ମୁଁ ପଳେଇବି ତାହେଲେ। ତ ସିଏ ପଳେଇବା କଥା ବାହାରିଲା ବେଳକୁ ତା ସାଙ୍ଗ ଗୁଟେ କହିଲା, ମୁଁ ବି ପଳେଇବି। ସେଠୁ ଏମତି ସମସ୍ତେ ହେଇକି ଆମେ ଚାରିଜଣ ହେଇକି ପଳେଇ ଗଲୁ ପୁରୀ। ମାନେ ରାତି ତିନଟା ରୁ ଉଠି ଯାଇ ସେଠି ଚନ୍ଦ୍ରଭାଗା ଦର୍ଶନ କରି ତାପରେ କାଳିଆ ଦର୍ଶନ କରି ସନ୍ଧ୍ୟା ବେଳକୁ ଘରକୁ ଫେରିଲୁ ଆଉ। କିନ୍ତୁ ସେଦିନ ଏତେ ପ୍ରବଳ ଭିଡ ଏତେ ଭିଡ ଯେ ସେଦିନ ଗୋଟେ କଣ ବୋଧେ ଏଇ ଏ କଣ ପୁନ ପୁନ। ଗୋଟେ କଣ ହଉ ଆଁ ମାଘ ସପ୍ତମୀ। ହଁ ମାଘ ପୂର୍ଣମୀ ନା ମାଘ ପୂର୍ଣ୍ଣମୀରୁ ହଁ ସେଟା। ମାଘ ପୂର୍ଣ୍ଣମୀ ଥିଲା ପୂର୍ଣ୍ଣମୀ ଆ
ମାଘ ସପ୍ତମୀ ମାଘ ସପ୍ତମୀ
ମାଘ ସପ୍ତମୀ ତମ ଶାଶୁଙ୍କ ଦିନ ସେଦିନ ଆମେ ଯାଇନୁ। ହ କୋଉଠି ଏକାଦଶୀ ଥିଲା ନା କଣ? କଣ ଥିଲା ବାକ ହଁ ଗୋଟେ ବଡ ପର୍ବ ଥିଲା ଯୋଉଟା କି ଗ ସେ ପୁରୀ ମନ୍ଦିର ଏତେ ଭିଡ ଏ ଏତେ ଭିଡ଼ ମାନେ ଆମକୁ ବହୁତ ଟାଇମ ଲାଗିଲା ପୁରା ଜଗା ଦର୍ଶନ କରିବାରେ। ତାପରେ ସେଠି ବାହାରିଲା ବେଳକୁ ମନ୍ଦିର ଭିତରୁ ଆମେ ବାହାରିଲା ବେଳକୁ। କିନ୍ତୁ ହେଇଗଲାଣି ତିନିଟା ସାଢେ ତିନି ଟା କିନ୍ତୁ କାଳିଆରା ଡା ଡାକରା ନହେଲେ ତ ଯାଇପାରିବୁ ନା ଆଉ କାଳିଆ ଅଚାନକ ଡାକିଲା ଆମେ ଅଚାନକ ବାହାରିକି ଗଲୁ। ମୁଁ ସବୁବେଳେ ସେଇ ଜିନିଷଟା କୁ ଅ ଅପେକ୍ଷା କରିଥାଏ। ଯେ କେତେବେଳେ ମୋ ପ୍ରଭୁ ଡାକିବେ ମୁଁ ଯିବି ଆ ସିଏ ନ ଡାକିଲେ। କେବେ ବି ତମେ ବାହାରି ପାରିବନି କି ଯାଇପାରିବନି।
ମାଘ ସପ୍ତମୀ ତ ଚନ୍ଦ୍ରଭାଗା ବୁଡ ହୁଏ। ମାଘ ସପ୍ତମୀରେ ଯେ ସେଥିପାଇଁ ଚନ୍ଦ୍ରଭାଗା କ ସବୁ ଯାଆନ୍ତି ସୂର୍ଯ୍ୟ ଉଦୟ ହେଲା ବେଳେ ଦେଖିବା ପାଇଁ ଆଉ ସେଇ ସମୟରେ ଗାଧାଆନ୍ତି ବି ସୂର୍ଯ୍ୟ ଉଦୟ ହେଲା ବେଳକୁ ରାତି ମାନେ ରାତି ତିନିଟା ଦିଟାରୁ ଲୋକ ଯାଇକି ଗହଳି ହେଇଯାନ୍ତି। ଗାଧାନ୍ତି ସେଇଠି ଯୋଉ ଚନ୍ଦ୍ରଭାଗ ଏ ଗୋଟେ ପୋଖରୀ ଭଳିଆ କରିଦିଅନ୍ତି ସେଇଠି ସେଠି ସବୁ ବୁଡ ପକାନ୍ତି।
ନା ନା ସେଦିନ ସେଇଆ ଆକ୍‌ଚଲିନା ନା ସେଦିନ ସେଇଟା ନଥିଲା। ସେଇଟା ବୋଧେ ସେଇ ମାଘ ର ପୂର୍ନ ପୂଣ୍ଣମ ଗୋଟେ କଣ ଥିଲା ବୋଧେ ଆଉ ସେଟା ସେଇ ବୁଡ ନଥିଲା କାହିଁକି ବୁଡ ତ କେହି ପକେଇ ନାହାନ୍ତି ଯଷ୍ଟ ସମସ୍ତେ ପାଣି ଛିଞ୍ଚିକି ସମସ୍ତେ ଦୀପ ଦୀପ ଦେଇ କି ନମସ୍କାର ହଉଥିଲେ।
ଆଜ୍ଞା।
ଏକାଦଶୀ ଥିଲା ଏକାଦଶୀ ନାଇଁ ରେ ସେଟା ଏକାଦଶୀ ଥିଲା ମାନେ କଣ କହିଲୁ। ଏଇ ଯୋଉଁ ଯୋଉଁ ମାଘ ଏକାଦଶୀ ଥିଲା ବଡ ଏକାଦଶୀ ଟା।
ଆଜ୍ଞା ହଁ ଚନ୍ଦ୍ରଭାଗାରେ ତ ବୁଡ ପକେଇଲେ ବହୁତ ପୁଣ୍ୟ ବୋଲି କହନ୍ତି।
ଉଁ। ହୁଁ।
ଆଉ ଚନ୍ଦ୍ରଭାଗା ଆମେ ବି ଥରେ ଗୋଟେ ବର୍ଷ ଯାଇଥିଲୁ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ ପକେଇବାକୁ ରାତି ଗୋଟେ ଦୁଇଟା ରୁ ଘରୁ ବାହାରିଲୁ ସେଠି ଦୁଇଟା ତିନିଟାରେ ପହଞ୍ଚିଲୁ। ତାପରେ ସେଠି ସବୁ ପୂଜା ପୂଜି କରିକି ମାନେ ବୁଡ ପକେଇଲୁ ପୂଜାପୂଜି କରିକି ତା ତାପରେ ସେଇ ସ ସୂର୍ଯ୍ୟ ହଁ ଉଦୟ ଦେଖିକି ଆସିଲୁ ପୁରୀ ପୁରୀରେ ଦର୍ଶନ କଲୁ ଅଭଢା ଖାଇକି ଆସିଲ ଆଉ
ହୁଁ। ଯାହା ହଉ ସିଏ ବି ଗୋଟେ ମାନେ ଗୋଟେ ଯୋଉ କହନ୍ତିନି। ଅଚାନକ ବାହାରିବା ମାନେ ଆଉଥର ବି ସେମତି ତା ଆଗ ବର୍ଷ ଏମିତି ଥାଏ ବାହୁଡା ଯାତ୍ରା ଥାଏ। ମୁଁ ଏମିତି ଗୋଟେ ପୁଅ କ କହିଲି ମୁଁ କହିଲି ମୋର ଭାରି ଇଚ୍ଛା ଥିଲା ମୋର ଭାରି ଇଛା ହଉଛି ଟିକେ ବାହୁଡା ଦେଖିବାକୁ କିନ୍ତୁ ସନ୍ଧ୍ୟା ବେଳେ ମାନେ କେମିତି ଯୋଗ ଦେଖ ଅ ମାନେ ପାହୁଡା ନୁହେଁ ସେଦିନ ଥିଲା ନୀଳାଦ୍ରି ବିଜେ ହେଲା କି ମାନେ ଠାକୁର ଯିବେ ମନ୍ଦିର ଭିତରକୁ ତ ରଥରେ ଠାକୁର ଥିଲେ ମୋର ଟିକେ ଇଚ୍ଛା ଥିଲା ଅଧରପଣା ଏଇ ସବୁ ଜିନିଷ ଟିକେ ଯିବା ପାଇଁ ମୋ ବହୁତ ଇଛାଥାଏ। ଫାଙ୍କା ଥାଏ ବଡ ଦାଣ୍ଡ ଆଉ ଟିକେ ବୁଲି ବାଲିକି ଆସିବା ପାଇଁ ଇଚ୍ଛାଥାଏ ସେଠୁ ହଁ ତାପରେ ପୁଅ ଏମିତି ସନ୍ଧ୍ୟା ବେଳେ କହିଲି, ଆଉ ମୁଁ କହିଲି ଆଉ ମୋର ଟିକେ ଇଚ୍ଛା ହଉଥିଲା ଯିବା ପାଇଁ ଆଉ ଚାଲୁ ନହେଲେ ପୁରୀ ନହେଲେ ନାହିଁ ଆମେ ସେଇ କଟକରେ ଦୋଳମୁଣ୍ଡେଇ ଗୋଟେ ଅଛି ତ ମୁଁ ଆଜି ନୀଳଦ୍ରି ଯିବା ଆଜି ଚାଲ ନ ହେଲେ ଏଠି ଯୋଉଠି ହେଲେ ତ ରଥରେ ଠାକୁର ଥିବେ ଟିକେ ଦର୍ଶନ କର୍ ଦେବା ଆଉ ସେଠୁ ଝିଅ ତାର କଲେଜରୁ ଆସିକି ନା ବାଥରୁମ ରେ ପଶେ ସେଠୁ ପୁଅ ସେଇଠୁ କହିଲା ହଉ ତୁ ତୁ ଥା ବାଥ୍‌ରୁମ୍‌ରେ ମମିର ମୋର ଆମେ ପୁରୀ ଗଲୁଣି ହେଲା ସିଏ କହୁଛି ମତେ ବି ନିଅ ମତେ ବି ନିଅ ତା ଭିତରୁ କହିଲା ସେଠୁ ତାପରେ ସେ ବାହାରିକି ଆସିଲ ସେଟା ଗୋଟେ ମାନେ ମଜାକ ମଜାକରେ ଦେଖ କେମିତି ହେଲା କିନ୍ତ ସାଙ୍ଗେ ସାଙ୍ଗେ ମୋ ପୁଅ କହିଲା ମମି ଯିବା ତାହଲେ ମୁଁ କହିଲେ ହଁ ଯିବା। ଯିବା ବୋଲି କରି ସାଙ୍ଗେ ସାଙ୍ଗେ ପୁଅ ଗାଡି ଫୋନ କରିଦେଲା ଗାଡି ବାଲା କହିଲା ହଁ ମୁଁ ବି ରେଡି ଅଛି ଯିବା ପାଇଁ ଇଏ ଆଙ୍କୁୁ ଡକା ହେଲା ଚାଲ ଯିବା ଇଏ କ ନା ମୁଁ ଯିବିନି ମୋର ଆଜି ବହୁତ ଟାର୍ଡ ମୁଁ ଯିବିନି ମୁ ଟିକେ ରେଷ୍ଟ୍ ମୁଁ ରେଷ୍ଟ୍ କରିଛି ମୁଁ ଯିବିନି ଇଏ କଣ କହିଲେ ନା ପୁଅ କହିଲେ ହେଇ ଠାକୁର ପଳେଇଗଲେଣି ତମେ ଯାଉଥାଉ କେହି ନଥିବା ଆଉ ରଥରେ ତୁମେ କଣ ଦେଖିବ ମୁଁ କହିଲ କେହି ଥାଉ ନଥାଉ ରଥରେ ତୁମେ ବିଶ୍ଵାସ କର ତୁମେ ବିଶ୍ଵାସ କର ପୁଅ ସେଠୁ ପୁଅ କ ବାଟ ବାଟରେ ତା ବାପା ଫୋନ କଲେ ଆଉ ତୁମେ ଯାଉଛ ସିନା ଆଉ ଭାଇ ମାନେ ଯୋଉ ଲାଇଭ୍ ରିଲେ ହୁଏନି କି ଆଉ ମଦନ ମୋହନ ପଳେଇଲେଣି ହଁ ମଦନ ମୋହନ ପଳେଇଗଲେଣି ଆଉ ସୁଭଦ୍ରା ପଳେଇ ଗଲେଣି ଆଉ ନାହିଁ ଆଉ ଜଗା ହେଇନା ପଳେଇଯିବା ଆମେ ଏତେ ଅଧା ବାଟ ଆମେ ସେଥିରୁ ଅଧା ବାଟ ସେଠୁ ମୁଁ କହିଲି ମା ପୁଅ ପୁଅ ମୋ ଉପରେ ରାଗିଲା କିଲ ମମି ତୁେ କିଛି ବୁଝିବନି କିଛି ନାଇଁ ଖାଲି କହିଲେ ଚାଲ ଯିବ ମୁଁ କହିଲି ଦେଖିବୁ ଆମକୁ ଅପେକ୍ଷା କରିକି କାଳିଆ ଥିବ ସିଏ ଆମେ ଗଲେ ହିଁ ଯିବ ତୁ ବିଶ୍ଵାସ କର ମୁଁ ମାନେ ଏଟା ମି ଛ କେବେ ବି କହିବିନି ଆମେ ଏଠୁ ଗଲୁ ଗଲା ପରେ ଗାଡିରୁ ଓହ୍ଲେଇବୁଛି ପ୍ରବଳ ବର୍ଷା ହବ ହବ ସମସ୍ତେ ମାନେ ଏ ଏଁ ବଳଭଦ୍ର ପଳେଇ ଯାଇଥିଲେ କେବଳ କାଳିଆ ଆମକୁ ଅପେକ୍ଷା କରିକି ଥିଲା ବା ଭିଡ।
ଆଜ୍ଞା।
ଏତେ ଭିଡ ତମେ ବିଶ୍ଵାସ କରିବନି ଆଉ ମାନେ ନା ଏତେ ବର୍ଷା ଆମେ ତ ସେଇ ଯୋଉ ବଡ ଗାଡି ଟା ତ ଭିତରେ ପଶିବନି ତ ପୁଣି ସେଠୁ ଆମେ ଓହ୍ଲେଇକି ଗୋଟେ ଅଟୋ କରିକି ସେ ଅଟୋ ବାଲା ବି ଆସିଲେ ଡାକିକି ନେଇଗଲା ନେଇକି ଗୋଟେ ସାାଇ ଭିତରେ ରେ ନେଇକି ପୁରା ଡାଇରେକ୍ଟ ମନ୍ଦିର ପାଖରେ ଛାଡିଦେଲା ପୁରା ପୁରା କାଳିଆର ରଥ ପାଖରେ ଛାଡିଦେଲା ଆମେ ଆମେ ସେଠିଆ କି ସତତ ଯେମିତି ସିଏ ଆସିକି ମାନେ ଯୋଉ ତାଙ୍କର ଚାରମାଳ ଚାର ମାଳ ପାଖରେ ସେ ଓହ୍ଲେଇଛନ୍ତି ଠିଆ ହେଇଛନ୍ତି ଯାଇପାରିଲେନି ମୁଁ ଆ ଆମେ କ
ଆଜ୍ଞା। ଆଉ ଆପଣଙ୍କର କଟକ ଦୋଳ ମୁଣ୍ଡେଇ
ନା ନା ପୁରୀ ନା
ନା ହଁ ଯାଇଥିଲେ ପୁରୀ ମାନେ ଆପଣ କଟକରେ ରୁହନ୍ତି ଆଉ
ହଁ କଟକ ରହୁଛି ସେଦିନ ମାନେ ଦୋଳ ମୁୁଣ୍ଡେଇ ଯିବା ପାଇଁ ମୁଁ ଠି ଚିନ୍ତା କରୁ ମାନେ ଚିନ୍ତା ନ ମୋର ଇଛା ଥିଲା ଯିବା ପାଇଁ ମାନେ ଅଚାନକ ଅଚାନକ କେମିତି ହେଇ ହେଇଗଲା ଗଲା ବେଳକୁ ଠାକୁର ଅଛନ୍ତି ବା ବାରଟା ରାତି ହେଲାଣି ବାରଟା ରାତିରେ ଗଲେ ଜଗ ଦର୍ଶ କରିଗଲୁ କେତେ ସୁନ୍ଦର ଆସି ଥିଲେ ଓହ୍ଲେଇ ଗଲେ ମତେ ଏତେ ଖୁସି ଲାଗିଲା ଗୋଟେ ମାନେ ଭାବି ପାରିବନି ମୁଁ ପୁରା କହିଲି ମତେ ମୁଁ ଦେଖିବୁ କାଳିଆ ଆମକୁ ଅପେକ୍ଷା କରିଥିବ ହଁ ନାଇଁ ଆମକୁ ନ ଦେଖିଲେ କାଳିଆ ଯିବନି ମୁଁ କଣ କାଳିଆକୁ ଦେଖିବାକୁ ଯିବି କାଳିଆ ମୋତେ ନ ଦେଖେଇଲେ ଯିବନି ଲୋକ ତର ଏତିକି କନଫିଡେନ୍ସ୍ ରେ କହିଥିଲି। ନିଶ୍ଚୟ ନିଶ୍ଚୟ ସେ ସେଇ କଥା ସେଇ କଥା ମନେ ପକେଇଲେ ମତେ କାନ୍ଦ ଲାଗେ। କାହିଁକିନା ତମେ ଯେତେବେଳେ ମନରୁ ଉ ଇଚ୍ଛା କରିଥିବ ମୁଁ କାଳିଆକୁ ଦେଖିକି ବୋଲି ମନରୁ ଭକ୍ତି କରିବା କିଛି ଦରକାର ନାହିଁ ତମେ କେବଳ ଓନଲି ଭୋ କାଳିଆକୁ ଭଲ ପାଅ କାଳିଆକୁ ତୁମେ ଭଲ ପାଇଲେ କାଳିଆରେ ଭଲ ପାଇବା ତମ ପାକୁ ନିଶ୍ଚିନ୍ତ ଆସିବ।
ଆଜ୍ଞା ହଁ ହଉ ପୁଣି ରହୁଛି ଆଉ କେତେବେଳେ କଥା ହବା।
ହ୍ୟାଲୋ।
ହଁ